ହାଲୋ ହଁ। କଣ କରୁଛ? ରୋଷେଇ
ଚାଲିଛି ଆଉ।
ହୁଁ ହୁଁ। ଆଉ ତମ ଝିଅ? ଓ ହୋ।
ଚାଉଳ ଅଲଗା ଆସୁ ଯିଏ।
ଓ ହୋ।
ଆଉ କଣ?
ଆଉ କଣ କୁହ? ହୁଁ। ନାଁ ନାଁ ହଣ୍ଡା ଟା ମୁଁ ଦେଇ ସାଇଲେଇଁ ନା ସ୍ପିଲିଂରେ ତ? ହଁ ମୁଁ ଦେଇସାରିଲେଣି ନା ସବୁ ଡାଟା। ଆଉ ତମ ଦୋକାନ କେତେବେଳେ ଖୋଲିବ?
ଯିବି ଆଉ ଟିକେ ପରେ।
ଓହୋ, ପି-ପିଲା ଆସୁଚୁତି?
ହୁଁ, ଚାଟା ବେଳେ ଆଉ ଯଦି ହବ, ଏଇନେ କେ ନାହିଁ ଏଇନେ କାମ ଜୋରାକ ଅଛି ଏଇଟା କରିବି ବସିକିନା।
ଓ ହୋ। ଆଉ କଣ କୁଅ? ହଁ ସ୍କୁଲ୍ ର ଚାଲିଚି ମୋର କରୁଚି ତ ବସେଇଛି ଆଉ। ଫିଲପ୍ ସବୁ ଆଜି ହେଇଯାଇଛି ତ।
ଉଁ, ହୁଁ।
ଆଉ।
ଆଉ, ଆଉ କଣ?
ମମତା ଦିଦି ଯାଇଥିଲେ ସେଦିନ ଆଧାର କରି?
ହଁ ଆସିଥିଲେ ତ ଆଧାର କରି ମୋର ଛଅଟା ଖଣ୍ଡେ କରିଲେ। ଆହୁରି ହେଲେଣି ପୁଣି ପାଞ୍ଚ ଛଅଟା ଯେ ଫୋନ୍ କରିବି କେବେ ଆସିବେ ଆଉ।
ଓ, ହଁ ଆଉ
ଓ, କଣ ତୋମେ କଣ ପାଇଁ ହିନ୍ଦା କରୁନ?
କଣ?
ଏଇ ଆଧାର ଗୁଡାକ କରେକ୍ସନ୍।
ତୋମେ କଲ ନା କି କରେକ୍ସନ?
ମୁଇଁ ତ ଯୋଉ ରଖୁଛି ପିଲା ଲୋକମାନଙ୍କର ରଖୁଛି, କେତେ ଜଣଙ୍କର ହେଲା।
ଆମର ଏ ପାଖରେ ନା ଦୁଇ କିଲୋମିଟର ପଡିବ ଏଠୁଁ, ସବୁ ଯାଉଛନ୍ତି ଏଠୁଁ।
ସମସ୍ତେ ଯାଉଚନ୍ତି ଯେ ତୋମେ ତ ତୋମ ଅସୁବିଧାଟା କଲେ ଆଉ କେହି ଯିବେ କି? ତୋମେ ଯଦି ରଖି ରହିବ ବଲେ ଆଉ ତାଙ୍କ କୁଆଡେ କିଏ ଯିବେ କି? ତୋମେ ଏଇପଟ ଲୋକମାନଙ୍କର ରଖି ନବ, ଲୋକମାନେ ଜାଣିଲେ ତୋମ ଆଡେ ବୁଝିବେ କେ ତୋମ ବି ସବୁ କରିନେବେ। ସେ ତାକୁ କିରିକି ଡାକି ଦବ।
ଓ ହଁ।
ଯାଉଛି ଅସୁବିଧା ବି ନାହିଁ କି?
ଦେଖିବା ଦେଖି କଣ ହଉଛି, କେବେ ଆମର ହବ କି ମିଟିଂ?
ମିଟିଂ କେବେ ହବ?
ସିଏ ସିର
ସେଷ
ଯୋଉ ଇଏ ଗ-ପଇସା ଟା ଆମର କେବେ ଆସ ଆସିବ ଯେ ଯୋଗ କରିଥିଲେ, ତାଙ୍କ ପଇସା ଟା କେବେ ଆସିବ।
ଏଡା ମୁଁ ଜାଣିନି କାଇଁ କହିପାରିବି ନାଇଁ।
କହୁ ନଥିଲେ ସପ୍ତାହେ ପଳେଇଆସିବ ବୋଲି।
ହଁ କହୁଥିଲେ ତ ଆଗ ଦେଇ ସାରିଲା ପରେ, ଡିପୋଜିଟ୍ କଲା ପରେ ଆସିବ କାହିଁକି ତ ଆ ଯାକ ଆସିନି ଏବେ।
ଓହଁ, କହୁଥିଲେ ନା ଏବେ ଆଇବ ବୋଲି ତାପର ହେଠୁ ଉଁ, ଓ ହଁ ତୋମେ ଯୋଉ କଣ କଲ ଯୋଉ ପିଲାମାନେ କୋର୍ସ କରଉଚୁତି। ଆମେ ଯୋଉ ରେଜିଷ୍ଟ୍ରେସନ କରିବା ଆଧାର ଲିଙ୍କ ସେଟା କେମିତି କଣ ମୁ ମୁଇଁ ମୋଡ ଏଇ ଭିଡିଓଟା ଯୋଉ ଛାଡିଥିଲେ। ମ୍ୟାଡାମ୍ କିଛି ମାନେ ଡାଉନଲୋଡ୍ ହିଁ ହଉନି।
ଭିଡିଓ ଟା ଡାଉନଲୋଡ୍ ହଉନି ନା କଣ?
ହଁ ଭିଡିଓ ଡାଉନୁ ଡାଉନଲୋଡ୍ ହେଲେ ତ ଫୁଣି ମୁଁ କରିବି ନା, ସସ୍ମିତା କୁ ଭାଗ୍ୟ ଲକ୍ଷ ମାଡାମ୍ ଫୋନ୍ କଲେ ଭୁଲ ଭାଲ ଅଛି।
ହୁଁ।
ଓ ହଁ।
ଆଉ କଣ ଦେଖି ଠିକି ନା ଭିଡିଓଟା କରିବ ରୋଷେଇ ଚାଲିଛି ଯେ
ଚାଲିିବ ନଇ
ଏଇ ଯେ ରୁଷେଇ ହଁ। ତମେ କାମ ସାରିକିନା ସବୁ ଆୁଲ ହେଇକିରା ଏଇ ଶାଗ ଇଏ କରୁଛି କରୁଛି।
ଅ ହଁ।
ଭାତ ବସେଇଛିଯ ଆଉ
ହୁଁ ହୁଁ ତମର ସକାଳେଆୟ ଖୁଲୁ ନଥିଲଦୋକାନ।
ନା ମୁଁ ସକାଳ ଟାଇମ ହଉନି।
ହଁ ଓହୋ ପ୍ରଭଳିଆ ଯା ଖିବ କହିଲ କି ଯୋଉ ଯି ଜୋଲଗବା ପାଇଁ ଭ ଫାଇ
କହିଥିଲି ଯେ ସେ କହୁଛି ଯାଇନା ବୁଝିବାକୁ ପଡିବ ହିନ୍ଦ କେୁଛି ନାାଇଁ ଏ କହୁଛି ସେଇଟା କିଛି ଏଶୁଣୁନି ଏ ପିଲା ଟା କିଛି ନାହିଁ।
ଓ ହୋ। ଆସିବେ ନା ଚେକ୍ କରିବେ
ହଁ ଝିଅର ହେଲେ ଲଗେଇଦବ ଯଦି ଯାଇକିନା ଲଗେଇଦବ ନହେଲେ ଆ ଏୟାରଟେଲର ନାହିଁ କହୁଜି।
ହୁଁ, ହୁଁ ଝିଅଡା ଲଗେଇଦବା
ଯଦି ଆଉ ଲଗେଇବ ପୁଣି ଯଦି ନ ଚାଲିବ ପୁଣିି ବେକାର ପଇସା ଯିବ କି ନାହିଁ ଏଇଟା ହଉଛି କଥା।
ଉଁ ହୁଁ।
ଆଉ।
ଆମର ଏ ପାଖ ଏଇ ଗୁଲା ଢ଼େ ଲଗେଇଜିତି ଜିଅ ବଲେ ଚାଲୁଛି ଠିକରେ ଥରେ ଥରେ କଟିଯାଉଜି ଥର ଥରେ ଚାଲୁଛି।
ଉଁ ହୁଁ।
ଦେଖି ବୁଝେ ନହେଲେ ଜିଓ ଡା ଲଗେଇଦେବି ଏୟାରଟେଲ ଦ ହେଲାନା ଜିଓ ଡା ଲଗେଇଦେବି।
ହୁଁ ଟିକେ ମାନେ ସେ ଇଏ ଦୂରେଇ ଯାଉନ ପିଲାମାନଙ୍କର ଆବାଜ ଟା ବେଶୀ ଶୁଣା ଯାଉଚି।
ଓହୋ ହଉ ମୁଁ ଇଆଡ଼େ ଆସିଲିଣି କୁହ
ଆଉ କଣ ତମ ଝିଅ।
ମଧ୍ୟ ସ୍କୁଲ ଯାଇଜି।
ଉୁଁହୁ ସେ କଉ ସ୍କୁଲ ପୁଣି ଯାଉଯି।
ସିଏ ପଢୁଚି ହେଢେ ଆମ ଗାଁ ଠାରୁ ବାରଗଣ
ଓଁ ହେଟେ ପୁଡୁଯି ତାହେଲେ ତମ କଟକ ରେ ରହୁଜ ନାଇଁ କି।
ହଁ।
ଆଉ କଣ।
ଆଉ କଣ କହ?
ହୁଁ ଆଉ ସବୁ ଭଲ ଆଉ କଣ।
ଯୋଉ ଆଉ ସବୁ କମ୍ପ୍ଲିଟ କରି ସାରିଲନେ ଯୋଉ
ହଁ ହେରା ହିନ୍ଦି ଚା କରିଦେଇଚି ସବୁ।
ଉଁ ହୁଁ।
ଆକ୍ଟିଭିଟି ଟା କରିନି।
ଉୁଁ ହୁଁ ସବୁ ଲେଖିଦବ ଆଉ। ତମର ଆଉ। ତମର ଆୟୁଷ୍ମାନ ଟା କରିଲେ କି ଯୋଉ ଆପ୍ଲାଏ।
ସେଇଟା ଆମର‌ ନେଇଥିଲେ। ହୁଁ ଓଟିପି ବ ସବୁ ନେଇଚନ୍ତି ହଁ କୁଆଡେ ସୁଚିସ୍ମତା ର ହେଇଯାଇଚି ତା ପରେ ତମ କାମ କୁଆଡେ ହଉଛି କାର ଟା ହେଇନି।
ହୁଁ।
କରିବେ ଧୀରେ ଧୀରେ ଆଉ କେବେ କହିଲେ ଅଫଲାଇନ ମିଟିଂ କଲେ ଭିତରେ ତ ଦିନେ ରଖିବୁ କାହିଁ କେ
ହୁଁ।
ଆଉ।
ଆଉ କଁ। ସଜନା ଶାଗରେ କଁ କରିଦେଇ ଥିଲା ଯେ ଦେଇଥିଲେ ଯେ ଏଇରାକ ଏଇନା ତୋଳୁଜି ଆଉ।
ହଁ କି।
ହୁଁ ଏଇରା ତ କାମ ପୁରା ଡେରି ଆଉ।
ହଁ ପରା ଜେଣେ ମଣିଷ ନା ସବୁ କଲାଢ଼ିକି ହଉଚି ଆଉ। ଘରଟା ଯାକର କାମ ହେଲାଣି ସ ସକାଳୁ ଉଠୁ ହେଟା କ
ସଫା କରିଯି ଯେ ସିଆଡେ ଲଗାପଟା ଶୁଖେଇନି ମୋ ଝିଅ କୁ ଆଗ ଖୁଆଇକିନା ଠା ଠାକୁର ପୁଜା କରିକିନା ଏଇରେକେ ଶା ଭାତ ଚାଉଳ ଲଗେଇ ଦେଇକି ଏଇନା ଶାଗ ଇଏ ତୋଳୁଛି।
ତାପରେ ଡାଲି କରିବି, ଆଉ ମାଛ କାଲି ର ଅ ଅଛି ଯେ ମାଛ ଇଏ କରିବି ଆଉ କଣ ଦେଖିବା କରିବି ଆଉ। ଶାଗ, ମାଛ ଏତିକି ହେରା କରିବି ଆଉ ବେଶୀ କରିବିନି ଆଉ ଟାଇମ ହଉନି ଏରାକ ଏତେ କରିବା ପାଇଁ।
ଉଁ ହୁଁ। ଆମର ବି କାଲି ଠୁ ମାଛ କରା ହେଇକି ଫ୍ରିଜ ରେ ରଖା ଆଜି ଭୋଜି ଖାଇ ଯିବେ ମୋ ଶୋଶୁର ମାଛ ସକାଳେ ଖାଇବେ। ମୁ ଭାବୁଛି ଦହିବାଇଗଣ କୁ ଆଜି ଯା ହେଲେ କରିଦେବି ଡାଲି ଡୁଲା ଟିକେ ଆଉ।
ହୁଁ, ଗଲେ ପୁଣି ରୁଷେଇ କରିବ ନାଇଁ କି।
ହଁ, ଭାତଡା ଯୋଉ ଶାଶୁ କରିଦଉ ହେଲାଣି ମୋ ଦେହଟା ଭଲ ନାହିଁ ଯେ ଗଲେ, ମୁଁ ସବୁ କରୁଛି ତରକାରୀ ପତ୍ର ଆଉ।
ହଁ, ଭାତ ଗୁାଡା ବି କରବେ ଯେ ଭାତ ଗୁଡା ତ ଡେରି ଆଉ ତରକାରୀ ପତର ଗୁଡାକ ହେଇନେ ସାଙ୍ଗେ ସାଙ୍ଗେ ହେଇଯିବ।
ହୁଁ, ତ ଏଇରାକ ମୁଁ କ ଗ୍ୟାସ ରେ ବସେଇଦେଲେ ଝଅଟି ଟିକେ କରିଦେବି ନହେଲେ ଆଉ କଣ ଟିକେ। ଲୁଗାଟା ଭାଙ୍ଗିଦେଲା ବି ଟାଇମ ଯାଉଛି ଭାରି ନା।
ହୁଁ।
ଆଉ ସତରେ।
ଉଁ ହୁଁ ‌ସାତ ଟା ଠେ କଁ ଉଠୁଚି କି ଆଉ।
କରିକିନା ଆସେ କିନ୍ତୁ ଏବେ କରୁନି ରୋଷେର କରୁନି ମୁଁ କହିଲି ଥଣ୍ଡା ହେଇଯାଉଛି ଖାଇଲାଠୁ। ଗଲାଢି ସାଢେ ଏଗାରଟା ଏଗାରଟା ଥଣ୍ଡା ହେଇଯାଉଛି ନା।
ସକା‌ ଓଳିଆ ଟା ତୁମର ଆଉ ନାଇଁ କି।
ହୁଁ।
ସକାଳିଆ ହେଲେ ଭଲ। ଏ ଦଶ ରୁ ଚାରି ହେଲା ଟିକି ବେଶୀ ଅସୁବିଧା। ଦିନ ଯାକ ପୁରା ଯେମତି ଇଆଡେ ରହିଲା ନେଖେ ତମର ଟୋଟାଲ ଅଲ୍ କ୍ଲାସ ସେ ଟୋଟାଲ ସବୁ କ୍ଲାସ ଗୁଡାକ ଦଶ ରୁ ଚାରି ନା ଏଇ ଯୋଉ ସକାଳ ନା ଦଶ ରୁ ଚାରି ବି ରହୁଛି କିଛି
ନାଇଁ ନାଇଁ, ସକାଳ ସାତ ରୁ ସାଢ଼େ ଏଗାର।
ସବୁ ଗୁଡ଼ାକ ନାଇଁ।
ହୁଁ
କେତେ କ୍ଲାସ ଯାକ ଅଛି କି?
ସପ୍ତମ।
ହୁଁ ହୁଁ।
ତମ ଜାଗା ହେଲା ନାଁ ଆଉ ଏଇ ଶୁନ୍ ନନା ପଡା କୋଉ କ୍ଲାସ୍ ପଢିଲା ନାଁ।
ଏଇ ଯଉ ସିଏ ସିଏ ପଠୁଛି କଣ ଷଷ୍ଠ କଣ ପଢୁଛି।
ପୁଅ ଷଷ୍ଠ ପଡିଲାଣିି ରେ ଆଉ ବର୍ଷ ଅଢେ ପଡିବ ଆଉ।
ହୁଁ ହୁଁ ଜନ ହୁଁ ଠକଡ଼ା ଖାଲି।
ହୁଁ ଆଉ କଣ?
ଆଉ କଣ କହ? ନମତାଦି ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ। ସେ ଆଇବେ ତ ତା ନମିତା ଦିଦି ତାକୁ ଶ୍ୱଶୁର ଶଶୁର ଯାଇଥିଲେ।
ହଁ ତାଙ୍କଶ୍ୱଶ୍ୱୁର ସହିତ ଆସିଥିଲେ।
ମତେ କହିଲା ଚାଲ ଯିବା ଗଡା ପାଞ୍ଚ ଦିନ କହିଲେ ହଠାତ୍ କି ତମେ କହିବ ଯ ଆଉ ଯାଇହବ କି।
ହୁଁ ହୁଁ।
ଏୱଇ ବେଇଆମ୍ କଣ?
କଣ କଲ?
କହିଲେ ଆଇବେ ଇଏ କଣ ଏଇ ଭିତିରେ ଅଗଷ୍ଟରେ ଆଇବେ କଣ ଆମର ଯୋଉ ଚାଷ ଜମି ଲ ତଳି ପକା ହେଇଚି ନାଁ ଇଆ ହେଲେ ସବୁ ପଢ କିି କରିବେ ମୁଲିଆ ଲଗେଇବେ ନାଁ। ପୁଣି ସେମାନଙ୍କୁ ଯିବେ ଖାଇବା ନେଇଦବା ଆଣିଦବା ମୋ ଶାଶୁ ଶଶୁର ସିନା ବିଲରେ ରହି ଇ ଏ ପୁଣି ଏମାନେ ଇଏ ନେବେ ନାଁ ଖାଇବା ସବୁ।
ହଁ ଆଇଲା ଆଉ ବର୍ଷାରେ ନ ଆଇଲା ଆଉ।
ହୁଁ ହୁଁ ନାଇ ଯିଏ ହେଲେ ବି ଯେମିତିରେ ଜଣେ
ଇଏ ହଉଚି ବୋଲି ଅରୁଆ ଚାଉଳ ଚୁରୁକି ପାଇଁ ଅସୁବିଧା ନାହିଁ ଆଉ। ଆମେ ସିନା ସବ୍
ଆମର ଆମର ଧାନ ଧା ଧାନ ଖାଲି ଆମର ଖାଇକି ନାଁ କୁଲାରେ ଲକ୍ଷେ ଟଙ୍କା। ମାନେ ବର୍ଷ ଯାକ ଖାଇକିନା ଲକ୍ଷ ଟଙ୍କାଖା ହୁଁ ଗୋଲା କାଡା ଆମର ଅଛି ଧାନ ଆମର ପ୍ରବଳ ହୁଏ। ଧାନ ମୁଗ ଏମାନେ ହୁଇତ ମୁଗ ମୁଗ ଏବେ ଯୋଉ ହାତୀଉ ଧାର ହଉନହଲେ ପ୍ରବଳ ଚାଷ। ତବିଲୋ ବିଲ ଆମର ପ୍ରବଳ ଅଛି‌। ଘରଢ଼ିହବି ମାନେ ଆଙ୍କ ଯେତିକି ବି ତିନିଟା ପୁଅ ଆରାମସ ଘର ହବ। ଏ ପୁଣି ଆଇଲା ପୁଣି ଯାହା ହେଲେ ବି ମୋ ଶାଶୁଶଶୁର ଆଛି ନ୍ତି କରିପାରାନ୍ତି ଟିକେଇଏ ଟିକେଏ ହେଲ୍ପ କରେ। ମୋ ଦେଢଶୁର ସେ କିଛି କାମ କରିପାରିବିନି।
ହୁଁ ହୁଁ। ଆଉ କଣ ଆମର ଚାଷ ବାସ କିଛି ନାହିଁ। ଆ ଖାଲି ଜମି ପଡିଆ ପଡିଛି କଣ?
ତମଆଡେ କି କରୁଛି କି?
ଏରା ଗାଈ ଛାଡି ଦଉଛନ୍ତି ସବୁ ଗାଈ ତ ଖାଇଦେବେ ଆଉ କେହି କରୁନାହନ୍ତି ସେଇଥି ପାଇଁ। ଆଗ ହେଲେ କିଛି ଭାଗ ଧରିକି କରୁଥିଲେ।
ଆମ ଆଡେ ବି ଖାଇ ଦଉଛନ୍ତି ଯେ।
ଜଗି ରଖିକି ନା ଯିଏ କରିପାରିବ କରିବ ନା ଆଉ କଣ?
ଆମ୍ବ ତମଆଡେ ସରିଲାଣି ନା।
ଆମ୍ବ କିଏ ଯାଉଛନ୍ତି?
ଉଁ ହୁଁ।
ଅଛି ଗୋଟେ ଆମର ଆରେ ଆମ୍ବ ଗଛ କେତେଟା ଆମ୍ବ ପାଇଁ ଆଣୁନାହାନ୍ତି କାଇଁ।
ହ
ଏବେ ଯାଇଥିଲେ ତ ଏଇ ଯୋଉ କର୍ତ୍ତପଟା ଆଡେ ଯେ ଧରିକି ନା ଆଇଥିଲେ କିଏ ଦେଇଥିଲା ଯେ।
ହୁଁ ହୁଁ।
ଆଉ କଣ?
ଆଉ କଣ କୁହ?
ଗାଁକୁ କେବେ ଯାଇଥିଲ?
ଯାଇଥିଲି ମୁଁ ଯିବି ଯାଇ ମୋ ଝିଅବତ ଫୋନ କରିଥିଲା ଯିବି କାଲି ପରଦିନ ଆଡକୁ ହବ ବୋଲେ ଆଉ।
ସେ ପୁରା ସେଠି ରହିକି ପଢିବ ନା କଣ?
ହୁଁ ମୁଁ ଯାଉଛି ସପ୍ତାହକୁ ଥରେ ଦିଥର ଲେଖା ଯାଉଛି।
ତାକୁ ଦେଖା କରେ ନାଇଁ କି?
ହୁଁ।
ନହେଲେ ଛୁଆଡା ଏକୁଟିଆ ସେଠି। ତମେ ତାକୁ କିଆଁ ସେଠି ଛାଡ଼ି ଦେଇଛ ତମ ପାଖରେ କିଆଁ ରଖିଲନି?
ସେ ଟୋଟାଲ ନାହିଁ କହୁଚି ମୁଁ ଏଠି ରହିବି ନାହଁ ମାମୁଁଘରେ ରହିବି ମାମୁଁ ଘରେ ଭଲ ମୋର।
କହନି।
ହୁଁ ତାକୁ ସବୁ ଟିକେ ଗେଲ ବସର କରିଦେନାହାନ୍ତି ଆର ଟିକେ ସମସ୍ତେ ନେଇକି। ଯିଏ ଯାହା କହିଲା ଆଣ ଦଉଛି ଏଠି ହେଲା ମୁଁ ପି ଏଠି ହେଲା ବେଳକୁ ମାରେ ଯୋଉ ଜିଦି କଲେ ମୁଁ ପିଟେ ନା।